ହାଲୋ। ହାଲୋ। ହାଲୋ। ହାଲୋ ହଁ। ହଁ ମୋ ଆବାଜ ଶୁନ ଶୁଭା ଯାଉଛି ନା?
ହଁ ହଁ ଶୁଭା ଯାଉଛି।
ହଁ ହଁ କୁହ କଣ କହୁଥିଲ?
ନାଇଁ କଲ କୋଉଡ଼ିନ କରିଥିଲ ତ ମୁଁ ସେଥିପାଇଁ ପଚାରଦେଲି। କଣ କରନ୍ତି ଆପଣ?
କ-କଣ କହିଲେ?
କଣ କରନ୍ତି ଆପଣ?
ମୁଁ ପାଠ ପଢିଛି ମୁଁ ଏ ଗ୍ରାଜୁଏସନ୍
ଆଛା ହୋଉ
ହଁ ତମେ କଣ କରୁଛ?
ବିିଟେକ୍
ଓହୋ କୋଉଠି
ଆ ଜି ସି
କଣ କଣ କହିଲେ ବିଜେପି
ଜୀ ସି ଜି ସି ଗାନ୍ଧୀ କଲେଜ
ଓହୋ ଗାନ୍ଧୀ କଲେଜ ଓ ହୋ
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍
ହଁ ସମସ୍ତେ ଭଲ ଅଛି ତମ ଘର କୋଉଠି ଏଇ ଭୁବନେଶ୍ଵରରେ
ଆଜ୍ଞା
ଓହୋ ହ କୋଉ ଇଏ
ଓ ଥର୍ଡ ଇୟର ମୁଁ ଏବେ ସେକଣ୍ଡ ମୁଁ ଏବେ ସେକେଣ୍ଡ ଇୟର ହେଲା ନା
ଆପଣଙ୍କ ଘର କୋଉଠି ଭୁବନେଶ୍ଵର?
ନା ନା ପାରାଦୀପ
ଓହୋ
ହଁ ସେଟା ଆଉ ଏବେ ଆମର ଏକ୍ସାମ ଚାଲୁଛି ଏବେ ସେକଣ୍ଡ ଇ ହେଇଯିବ ଏ
ଓହୋ
ହଁ ତମର ଏକଜାମ ସଇଲା
ହଁ ମଁ ଆମର କେବେ ଠୁ ସରିଲାଣି ଏପ୍ରିଲରୁ ସରିଲାଣି
ଆଉ ଆପଣଙ୍କ ଏଇ ଚାରି ବର୍ଷ ତିନି ବର୍ଷ
ମୋର ତିନି ବର୍ଷ ମୁଁ ଲେଟଲ ଏମତି ତ ଡିପ୍ଲୋମା କରି ପାରୁଥିଲି
ଓ ହୋ ହୋ ହୋ ଆଉ ହଷ୍ଟେଲରେ ରହନ୍ତେ କି
ନାଇଁ ନାଇଁ ଆ କଲେଜ
ଓ ହୋ ହ ହ ଅ ଖାଇବା ନିଜେ କରୁଛ ନା
ହଁ
ହ ହୋ କଣ ଖାଇଥିଲେ?
ଏବେ ଏଇ ଚପ ଟିକେ ଖାଇଥିଲି ଆଉ
ଓହୋ
ହୁଁ
ହଉ ହଉ
ଆପଣଙ୍କ କଲେଜ ନା କଣ ଆପଣ ପାରାଦୀପ ପଢ଼ନ୍ତି?
ଅ ନା ନା ମୁଁ ପାାରଦିନି ଭୁବନେଶ ରରେ ରମାଦେବୀ
ଓହୋ ରାମଦେବି କଲେଜ୍
ହଁ ମୁଁ ସେଇ ହଷ୍ଟେଲରେ ରହୁଛି।
ଓହୋ ଏବେ ବି ହଷ୍ଟେଲରେ ଅଛନ୍ତି।
ହଁ ଏବେ ହଷ୍ଟେଲରେ।
ଛୁଟି ହେଇନି କି।
କଣ କହିଲେ ହେଇଥିଲା ନା ଆସିଗଲି ନା।
ଓହୋ।
ହଁ ଏଇପଟେ ଆଉ ଏବେ ମୋ ସାଙ୍ଗ ଘର ଅଛି ଏବେ।
ଓହୋ।
ହଁ। ମୁଁ ସେଇ କଲେଜରେ ଗୋଟେ ସାଙ୍ଗ ତାର ଙ୍କର ଆସିଛି।
ଆଉ ଆପଣ କଣ ଖାଇଥିଲେ?
ସକାଳେ ତ ଖାଇଥିଲି ଏଇ ଭାତ ଡାଲି। ଆଉ ପାମ୍ପଡ ଚିପ୍ସ ଆଉ ଏ ଖିରି।
ଓହୋ। ପ୍ଲସ ଟୁ କୋଉଠି କରିଥିଲେ?
ପ୍ଲସ ଟୁ ସେ ପାରାଦ୍ୱୀପ ରେ କରିଥିଲି।
ଓ।
ପାରାଦ୍ୱୀପ ସ୍କୁଲରେ।
ଓହୋ।
ହଁ ଆଉ ଆପଣ।
ମୋର ସବୁ ଭୁବନେଶ୍ଵରରେ। ଖାଲି ଡିପ୍ଲୋମା ଟା ଢେଙ୍କାନାଳରେ କରିଥିଲି।
ଓହୋ ତମ ଗାଁ ଢେଙ୍କାନାଳାରୁ।
ନା ନା ଘର ଭୁବନେଶ୍ୱର ମୁଁ ଗମେଣ୍ଟ କଲେଜରେ ପଢଥିଲି ଢେଙ୍କାନାଲ୍। ଆସିଥିଲା ମୋର ସେଇଠୁ ତ।
ଓ ଆଚ୍ଛା ଆଚ୍ଛା। ତମର କଲେଜ ଭଲ ତ।
କରିବାକୁ ପଡୁଛି ଆଉ। ଏଗଜାମ୍ ଫେଗଜାମ୍ ଟାଇମ୍ ରେ ଟିକେ ହଇରାଣ କରିଛନ୍ତି ଆଉ।
କିଛି ହେଉନଥିଲେ ନା।
ନା ନା ରାଗିଙ୍ଗ୍ ହଉନି।
ହଁ ହଁ। ହଁ ଆମର ବି ସେମିତି ଭଲ। ଆମର ବେ ଏଜାମ ପାଇଁ ଟିକେ ଏମିତି ଡରର ଲାଗେ। ତାପରେ ତୁ ଭଲ।
ଫାଷ୍ଟ୍ ୟଅରେ ଫାଷ୍ଟ୍ ଫାଷ୍ଟ୍ ଟିକେ ଲାଗିଥିବ ନା।
ହଁ ହସ୍ ଫସ୍ ଏ ପିଲା। କାହିଁକି ପ୍ରେସେସ୍ ଥିଲା। ଫେରୁୱେଲ କଲୁ ଏମତି ଫିଷ୍ଟ ସବୁ। ତ।
ଉଁ ହୁଁ ଆଉ ଆପଣଙ୍କ ସାଙ୍ଗ। କେତେ ଅଛନ୍ତି ନା ନାହିଁ କଲେଜ୍ ରେ।
କଣ କହିଲେ? ଅଛନ୍ତି ନା କଲେଜ୍ ସାଙ୍ଗ ଅଛନ୍ତି। ସବୁ ଅଲଗା ଅଲଗା ଷ୍ଟ୍ରିମ୍ ର କିଏ ସାଇନ୍ସ୍ କିଏ ଓଡିଆ ଅନର୍ସ।
ଓ ହୋ।
ହଁ ସେଇମାନେ।
ଆପଣଙ୍କର କଣ ଷ୍ଟ୍ରିମ୍?
ମୁଁ କମର୍ସ।
ଓହୋ।
ବିକମ୍ କରିଛି। ହୁଁ ହୁଁ। ହଁ ତମେ ଘରେ ବାପା ମା କିଏ କିଏ ଅଛନ୍ତି?
ଘରେ ବାପା ବୋଉ ବଡବାପା।
ହଁ ଭାଇ ଭଉଣୀ କିଏ ନାହାନ୍ତି ନା।
ହଁ ସେ ବାହାରେ ଅଛି ଏବେ
ଓହୋ ସାନ ଏ ବଡ
ବଡ
ସେ ବି ପାଠ ପଢୁଛନ୍ତି ଜବ କରୁଛନ୍ତି।
ସେ ଚଗଲାମି।
ଓ ହୋ।
ଆପଣଙ୍କ ଘରେ କିଏ କି ଅଛନ୍ତି?
ମୁଁ ବି ମୋ ବାପା ମା ଆଉ ଦି ଭଉଣୀ। ଇଁ ଆଁ ନା ନା ମୁଁ ବଡ।
ଓହୋ।
ଓହ ଗୋଟେ ସାନ ଭଉଣୀ ସେ ରହୁଛି କଟକ ରେ ସେ ପଡୁଛି ଏବେ। ତାର ଏବେ ଇଲେଭେନ୍ଥ ହଁ ତାର। କଲେଜ ହିଁ ତାର ସ୍କୁଲ।
ଓହୋ।
ହଁ ସେ ଏବେ ଇଲେଭେନ୍ଥ ହେଲା ତାର।
ଓହ ଆଚ୍ଛା।
ହଁ ସେମିତି
ଏବେ କଣ ବୁଲାବୁଲି ପାଇଁ ଆସିଥିଲ ବୋଧେ ବାହାରକୁ।
ହଁ ଏମତି ଆଉ ଏକ୍ସଜାମ୍ ଚାଲୁଥିବା ଗ୍ୟାପ ଥିଲା କିଛି ଦିନ ପାଇଁ।
ଓହ
ତ ମୋ ସାଙ୍ଗ କହିଲା ଏଇଠି ରହିକି ଆଜି। ପାଠ ପଢିବା ଏମତି କରିବା ତ ରହିଗଲି ନହେଲେ ଆମର ହଷ୍ଟ୍ ଚଲ ଛାଡ଼ୁନାହାନ୍ତି। ଆପ୍ଲିକେସନ ଦେଇକି ବାପା ମାଙ୍କୁ କଲ କରିକି ସିଗ୍ନେଚର କରିକି ତାପରେ। ହଁ।
ହଁ ପ୍ରାୟ କଲେଜରେ ଏବେ ଏଣ୍ଟ୍ରି ହୋଇଗଲାଣି ହଷ୍ଟେଲ ବହୁତ। ହଷ୍ଟେଲ କରି ଦେଉଛନ୍ତି ହଷ୍ଟେଲ ଷ୍ଟ୍ରିକ୍ଟ କରିଦଉଛନ୍ତି।
ହଁ ସେ ଷ୍ଟ୍ରିକ୍ଟ ରହିଛି ନା ହଷ୍ଟେଲ ପାଇଁ। ହଁ। ରାତିରେ କଣ ଖାଇବ?
ଦେଖିବା କଣ ହବ ଯାହା।
ସେପଟେ ବର୍ଷା ହଉଛି?
ହଁ ହଉଛି ଆ ସେ ଦିନ ସାରା ବର୍ଷା ଯାଉଛି।
ହଁ ଏଇପଟେ ବି ବହୁତ ବର୍ଷା ଅଛି।
ଏବେ ତ ସବୁଦିନ ପ୍ରାୟ ବର୍ଷା‌
ଆବେ କିଛି ଦିନ ବର୍ଷ। ଲାଗିକି ଅଛି ରହିବ ବୋଲି କହୁଛି ତ ନ୍ୟୁଜ୍ ରେ।
ହଁ ସେ। ଆଉ ପୁରୀରେ ରଥ ଯାତ୍ରା ରଥ ଯାତ୍ରା ଯିବ ପୁରୀରେ।
ନା ସେମିତି ଭାବିନି ଏଥର ଆଥର ଯାଇଛି ଏଥର ଯାଇ ହବନି ବୋଧେ।
ହଁ ଭିଡ ବି ଏମତି ଅଛି ନା ତ। ଆଛା
ଆପଣ ଯାଆନ୍ତି।
ହଁ ମୁଁ ଭାବିଥିଲି କିନ୍ତୁ ବହୁତ ଭିଡ ଥାଏ। ତ ରଥଯାତ୍ରା ପରେ‌। ରଥଯାତ୍ରା ପରେ ଯିବି।
ମଞ୍ଚ ମନ୍ଦିର ପାଖରେ ଯୋଉଦିନ ଥିବେ ସେଦିନ ଯାଇକି ଦର୍ଶନ କରିବେ।
ହଁ ଏଇପଟେ କରିପାରିବେନି ହଁ।
ଆପଣଙ୍କ ବାପା କଣ କରନ୍ତି?
ବାପା ଜିନ୍ଦଲରେ।
ଆମର
କଣ କହିଲେ?
ମା?
ମା ମ୍ ମା କିଛି କରୁନାହାନ୍ତି ମା ହାଉସ୍ ୱାଇଫ।
ଓ ହୋ।
ହ ଆପଣଙ୍କ?
ମୋର ବାପା ରିଟାରେଡ କଲେଣି। ଆଉ ମା ବହୁତ ହାଉସ
ହଁ ହଁ ଆଛା। ଆଉ ଦିଦି କୋଉ ଠି କରଛନ୍ତି,
ହାଇଦରାବାଦ।
ଆଉ କୋଉ ଜବ୍ ମତଲବ କେମିତି ଜବ୍।
ଫାର୍ମାସିସ୍।
କଣ କହିଲେ?
ଫାର୍ମାସିସିଷ୍ଟ।
ଓହୋ ପାଇଲେ ସେ। ଆଉ ତମେ ଆଗକୁ କଣ କରିବ?
ଅ -ଅ କାମ୍ପସ ଆସିଲେ କ୍ୟାମ୍ପସ ଟିକେ ଯିବି ବୋଲି ଭାବିଛି କେମିତି କ୍ୟାମ୍ପସ ପ୍ଲେସମେଣ୍ଟ ରେ। ହଁ ହେଇ ଯାଉ ପ୍ଲେସମଣ୍ଟରେ ଟିକେ ଆଉ ଆ
ହଁ ହଁ ହଁ ହଁ। ଦିଦି ବି ସେଇ କ୍ୟାମ୍ପସ ସିଲେକ୍ସନ୍
ନା ନା ନା, ନା ତାର କ୍ୟାମ୍ପସ ଆସି ନଥିଲା ସିଏ ଅଲଗା ଯାଇକି ସେଠି ଇଣ୍ଟରଭି୍ୟୁ ଦେଇକି ପାଇଛି।
ଓହୋ ହଉ। ଆଉ ତମ ସାଙ୍ଗମାନେ ସମୁସ୍ତେ ଅଛନ୍ତି?
ନାଇଁ ମୋର କେହି ସାଙ୍ଗ ନାହାନ୍ତି।
ଓହୋ।
ହଁ।
ଏଇ ଏତେ ବର୍ଷ ହେଇଗଲାଣି ଫିର ବି ମୋ ସଙ୍ଗ
ଥିଲେ ମାନେ ତାପରେ ଆଉ କଥା ହେଲେନି ସେମିତି ସ୍କୁଲ ପରେ ଆଉ କଥା ହେଲେନି ଡି ତୁମମାନେ ସେମିତି କି ଜାଉଥିଲେ ତାପରେ କଥା ହେଲେଣି ସେମିତି ଆଉ।
ଓ ହୋ ହଉ। ହଉ ଠିକ ଅଛି କି କରୁଛି ମୁଁ ରଖୁଛି।
ଆଜ୍ଞା ଆଜ୍ଞା।
ହଉ,
ହ